ହଁ।
କଣ କରୁଚ?
ଭଲେ ନାଇଁ ଖେଳ
ହଁ।
ତୋ
କଁ କଇଲ?
ମୁଁ କଇଲି ହେଇନେ ଘରକୁ ଗଲଣି ନା ଅଛ?
ହୁଁ ଘରେ।
କଁ କଇଲ?
ରୋଷେଇ କରିବା ନା ବୋଉ କରସାରଚନ୍ତି?
ନାଇଁ ବୋଉ କରୁଚନ୍ତି।
ହୁଁ ହୁଁ। ଉଁ ଆଇଁଷ ନା ସାଧା?
ନା ଆଜି ଆମିଷ ବାରି ଆଉ।
ଏଇପା ଯୋଉମାନେ ସାଧା ଖାଉଛନ୍ତି ସାଧା ଯୋଉମାନଙ୍କ ଘରେ। ସେ ବହୁତ ହଇରାଣ ସାଧା କରେ ଇଆଡେ ଆଇଁଷ କରେ।
ହଁ ଯାହା ହଉ ଆମର ସମସ୍ତେ।
ତମ ଭାଇଙ୍କି କଉ ଦିନ ଆଇଁଷ ଲୁଚେଇ କି ଦେଇ ଦେଲେ ସରିଲା ଆଉ।
ଦେଇ ଦିଅ।
ସେୟା କହୁଚି କଣ ଲୁଚେଇକି ଦେଇଦେ। ରୋଷେଇ ସନମାନେ ଦିନ ବେଳେ ପରା ଚିକେନେ। ଆଚ୍ଛା ଆଉ କଣ କୁହ? ଏ ଭଜା ହେଇଥିଲା ଡାଲି ଆଳୁଭର୍ତ୍ତା ହେଇଥିଲା ଭଜା ହେଇଚି। ଏ ହେ ଆଉ କଣ ହବ ଆଉ। ସେଇ ଭାତ ଟା ଭାତ ଟା।
ଉଁ ହୁଁ।
ଭାତ ଖାଇବେ ସେ ରୁ ଆଁ।
ଭଜା ହବ ନା ସଇଲାଣି?
ଭଜା ଫଜା ସବୁ ସରିଲା ମୁଁ ରୋଷେଇ ସାରିକି ଉପରକୁ ଆଇଚି। ଆଉ ରୋଷେଇ ସାରିଲୀଣି ଆଉ ଝିଅ ଉଁ ସାନ ଝିଅ ଖାଇକି ଶୋଇଲାଣି।
ହୁଁ।
ବଡ ଝିଅ ପଢଉଥିଲେ ଅପା ପଢଉଥିଲେ ବଡ ଝିଅକୁ ଉଁ ସାନ ଝିଅ ଶୋଇପଡ଼ିଲେ ଶୋଇପଡ଼ିବ ନହେଲେ ସମ୍ଭବ ନୁହେଁ ତମ ଭାଇ ବସିଛନ୍ତି ତଳେ ମୁଁ ଆସିଚି ଏଠି ଛାତ ଉପରେ ଆସିଚି ଛାତ ଉପରେ ହୁଁ ହୁଁ ହୁଁ ହୁଁ।
ଉଁ ହୁଁ।
ଇଏ ତାର ଗଲା ଖାଲି ଶୋଦୁଛନ୍ତି ଗଲା ମୁଁ କହିଲି ନା ମୁଁ ଆସୁଚି। ମୁଁ କହିଲି ହେଲା ଲୋ। ଗରମ ଲାଗୁଚି ଦେଲେ ପାନ ଛେପ୍ ଥଣ୍ଡା ତ। ଏ ସି ଟାକୁ ଲଗେଇଲା ବେଳୁକୁ। ସେ ଚିଡୁଛନ୍ତି ଏ ସିି ଲଗେଇ ଦଉଛନ୍ତି ଥଣ୍ଡା ହେଇଗଲେ ପୁଣି ବନ୍ଦ କରିଦଉଛନ୍ତି। ସେମିତିରେ ବେଶୀ ଗରମ ଲାଗୁଛି ପରା।
ହଁ।
ହଁ ମାନେ ଏ ସି ଟା ଲଗେଇବନି ତ ଲଗେଇବନି ଯଦି ଲଗେଇକି ବନ୍ଦ କରିଦଉଚ ଗରମ ଲାଗିବନି ନା। ଆଉ ଲଗାଏ। ସିଏ ନଥିଲେ ମୁଁ ଲଗେଇ ଦେଇଥିଲି ସିଏ ଆସିଲେ ଏଇନା ଏ ସି ଜମା ଲଗେଇବେନି କହିବେ ଝିଅକୁ ଥଣ୍ଡା ସାନ ଝିଅ କୁ ଥଣ୍ଡା ହେଇଯାଉଛି ତାପରେ ବଡ ଝିଅକୁ ତା ନାକ ରେ ଯୋଉ ମାଂସ ବଢୁଛି ସେ ଯୋଉ ଥଣ୍ଡା ଟା ତା ଦେହରେ ଦେହର ସବୁବେଳେ ରହିଲାକୁ ତାକୁ ଡକ୍ଟର ମନା କରିଛି ଏ ସି ରେ ଶୋଇବନି ଆଇସ୍କ୍ରିମ୍ ଖାଇବନି। ଏ ନାଇ ଏଥିରେ ତଥାପି ତ କହୁଚି ଯା ମା ଜେଜଙ୍କ କତିରେ ଶୋଇବୁ ତଳେ ସିଏ ଯାଉନି।
ତାକୁ କଣ ଡାକ ଉଁ ଯୋଉ ଡାକ୍ତର ଦେଖେଇକି ବା ଔଷଧ ଦଉଥିଲ ତାର କମିନି ନା
ନା ସେଟା ବଢୁ ବଢୁନି ଔଷଧ ଖାଉଛି। ସେ ଓଜନ ସିନା ହେଲେ ଅପରେସନ ଟା ହବ ସେ ତ ସେଇ ପନ୍ଦର କେଜିରେ ରହୁଛି ଓଜନ ହଉନି। ଚଉଦ ହେଇଥିଲା ପନ୍ଦର ହେଇଛି ସେଇ ଫୁଣି ଆର ମାସ ଯୋଉ ପନ୍ଦର କେଜି ଥିଲା ଏଇ ମାସରେ ସେଇ ପନ୍ଦର କେଜି ହେଇଚି।
କାଇଁ ସେ ଖାଉନି କି?
ଖାଉଛି ଯେ ଯେମିତି ଖାଇବା କଥା ଖାଉଛି ଓଜନ ଟା ଜମା ବଢୁନି ତାର।
ଉଁ ହୁଁ।
ଏମିତି ସାଙ୍ଗ କଥା ଏଇ ଯଉ ସଖାଳୁ ତାକୁ। ହୁଁ ମୁଁ ସେ ପେସ୍ତା ବାଦାମ କାଜୁ ଫାଜୁ ସବୁ ଏ ଗ୍ରାଇଣ୍ଡର କରିକି ଦଉଛି କ୍ଷୀର। ସେଉ ଗୋଟେ କଦଳୀ ଗୋଟେ ତାକୁ ପିଉଛି ଫୁଣି ଯାଉଛି ଟିଉସନ ଯାଉଛି ଟଉସନ ଆସିକି ସାଢ଼ ନଅ ଟା ଯାହା ହେଇଥାଉ ରୁଟି ଭଜା ହଉ କି ମାଗି ହଉ ଯାହା ହଉଛି। ତାକୁ ଖାଇବ ପୁଣି ଗୋଟାଏ ବେଳକୁ ଭାତ ଖାଇବେ ଚାରିଟା ବେଳକୁ ଫୁଣି ଅଣ୍ଡା ସିଝା ଗୋଟେ କଦଳୀ ଗୋଟେ ହଉ ନହେଲେ ସେଉ ଗୋଟେ ତାକୁ ଖାଉଚି ସେ ଖାଇକି ଏ ଯୋଉ ରୁଟି ଏନିକା ରୁଟି ଯାହା ତରକାରୀ ପତ୍ରର ହେଲେ ତ ତାକୁ ଖାଇବ କ୍ଷୀର ଗ୍ଲାସ ରାତିରେ ପିକି ଶୋଉଚି। ସେ ମ କା ଓଜନ ହଉନି ପା ଆମେ ଓଜନ କଲୁ ସେଇ ଚଉଦ ହେଇଥିଲା ପନ୍ଦର କେଜି ସେଇ ପନ୍ଦର କେଜି। ସେ ଡକ୍ଟର ଆଉ ସେ ପନ୍ଦର କେଜି ରହିଲା ବେଳକୁ ସେ ଅପରେସନ କରିବା ପାଇଁ ମନା କରୁଛନ୍ତି ତାପରେ ସେ ନାକ ମାଂସ ଟା ରହିଲା ଆଳକୁ ସେ ନିଶ୍ୱାଶ ଜମା ନେଇ ପାରୁନି ନାକ ବାଟେ ପାଟି ବାଟେ ନିଶ୍ୱାସ ନୋଉଚି ଶୋଇଲା ବେଳକୁ।
କଷ୍ଟ ହଉଥବ
କଷ୍ଟ ହବ ଛାତିରେ ପ୍ରେସର ପଡିବ ଡକ୍ଟର କହିଛନ୍ତି ଛାତିରେ ପ୍ରେସର ପଡିବ।
ହେଇ
କଟକ ଯାଏ ନେଇଥିଲୁ କଟକରେ କହିଲେ ତମେ ଯ ସେ ଯୋଉ ଇଞ୍ଜେକ୍ସନ ଆନାସିଷ୍ଟନ ନବ ତମେ ଯଦି ତମ ରିକ୍ସ ରେ ନବ ତାହେଲେ ଆମେ ଆନାସିଷ ନବୁ ତମେ କଣ ଆନାସିଷ ଦବ ଆମ ରିକ୍ସ ରେ ଆମେ ନବୁ
ହୁଁ ଆଉ ସେଟା କଣ ଆମ ରିକ୍ସରେ ଆମେ କେମିତି ନବୁ
ଭଲ ଦେବ ମ ତବ ଆମେ କଣ ଜାଣିଛୁ ତମେ କଣ ଆନାସିସ୍ ଦବ ବୋଲି
ହୁଁ
ଆମ ରିକ୍ସରେ ଦେଇଦବ କେମତି ତମେ ପାଠ ପଢିଛ ତମେ କଣ ଦବ ଇଞ୍ଜେକ୍ସନ ଆଜାକାଲି ଛୁଆଙ୍କୁ କଣ କରିଚନ୍ତି କଣ ନାହିଁ ତା ଠିକ୍ ନାହିଁ ଭିତରେ।
ହଁ ସେ ପୁଣି ଛୋଟ ଛୁଆଟେ।
ଛୋଟ ଛୁଆଟେ ତାର କହିବାକୁ ଗଲେ ତା ଜୀବନ ନାହିଁ ଦେଖିଲେ। ଆଉ ସେୟାପା ସେୟାପା ବାବା ମନା କଲେ ତାପରେ ଏଇ ପଦ୍ମିନୀ କେୟାର ନୁ ନା
ହୁଁ
ସେଇଠିକି ଯାଉଚି ବା
ହୁଁ ହୁଁ
ହ ନା ଏଇ ଯୋଉ ତୋ ସାନ ଭାଇ
ହଁ
ଇଏ ତାଙ୍କର ଚିହ୍ନାପରିଚୟ ଅଛନ୍ତିନା କଣ ସେ ପଦ୍ମାନି କେୟାର ରେ ତାଙ୍କର ଯାଉଛନ୍ତିନା କଣ ନା
ହଁ
ସେଇଠିକି ନେଇଥିଲେ ସେ ସେଇଠିକି ନେଇକି ଯାଇଥିଲେ ପୁଅକୁ।
ଓ ହୋ
ଦି ମାସେ ହେଲା ସେଇଠି ଦେଖା ହୋଉଛି। ଦେଖିଆ କଣ ହେଉଚି କଣ ନାଇ କେତେ ଓଜନ ହବ ପଚିଶ କିଲୋ କୋଉଦିନ ହବ।
ପଚିଶ କିଲୋ ଯୋଉଦିନ ହବ ସେ କରିବେ
ହଁ ବାଇଶ କିଲୋ ବି ହେଲେ ସେ କରିବେ କାହିଁକି ନା ତା ଓଜନ ନହିଁ ସେ କର
ଆ ଆଉ ସାତ ଆଠ କିଲୋ ହବ
ଏଇଟା ମୋର ତ ବିଶ୍ୱାସ ହୋଉନି ତମକୁ କଣ କହିବି ହି ହି ହି ସେ ଖାଦ୍ୟ ଟା ଯେମିତି ଖାଇବା କଥା ଖାଉଚି। ସେ ବାପା ଖା ଦିଅନ୍ତୁ ସେ ଖାଇବା କଥା ଆମ ଜାଣିବାର ସେ ଖାଉଛି କିନ୍ତୁ ଓଜନ ଟା କାହିଁ ହଉନି କେଜାଣି।
କଣ ପାଇଁ ନହେଲେ ଡକ୍ତରକୁ ଉଁ ପଚରିଥାନ୍ତ ତମକୁ ସେ କଣ କହିଥାନ୍ତେ।
ଓଷଧ ଦେଉଚନ୍ତି ଖା ବୋଲି ସେ ବୋହୂ ଦେଲାଠୁ ଇଏ ତ ଖାଦ୍ୟ ଖାଉଛି ଉଁ ଟନିକ ଗୁଡା ତ ଦେଇଛନ୍ତି ଓଜନ ବଢିବା ପାଇଁ ସେ ଟନିିକ ତ ଖାଉଛି। ସେ କାହିଁ ଓଜନ ବଢୁଛି ଦେଖିଥିବ ସେ ଛୁଆ ବେଳୁ କେତେ ଔଷଧ ଖାଉଛି ଜାଣିଥିବ ଭିଟାମିନ୍
ହଁ।
ଆଇ ତ ଦେଇଛନ୍ତି ଦିଜଣ ଆଉ।
ହୁଁ।
ହଁ ତମ ବାପା
କଣ କହିଲ?
ବାପା
ନା ଖାଇନୁ ମ
ଭାଇ ଆସିଲେ ଖାଇବ ନା ତମେ‌ ଖାଇଦବ ଆଗେ?
ହଁ ଭାଇ ଏବେ ଆସିଲେଣି ଖାଇ ନାହୁଁ କେହି ଖାଇବୁ ଆଉ।
ଭାଇ କଣ ଶୀଘ୍ର ପଳେଇ ଆସୁଛନ୍ତି କି?
ହୁଁ ମ ସେଇ ରାସ୍ତା କାମ ହଉଛି ବେପାର ଫେପାର ନାଇଁ
ହଁ। ସେ ଏବେ ଜଷ୍ଟ୍ ଆ ଆସିଲା।
ଖାଇକି ଶୋଉ ଶୋଉ ହେଇଯାଉଥିବ ଦଶଟା ଏଗାର ଟା ନାଇଁ କି?
ନା ମ ଆହୁରି ଡ଼େରି ହଉଛି ଏତେ ହଁ ସେ ପାଖାପାଖି।
ଘର ଫର ପୋଛା ସରିଲାଣି?
ହଁ ଘର ଫର ପୋଛା ଚାରଟା ବେଳେ ହେଇଯାଇଛି।
ରୋଷେଇ କରିକି ଆସିଥିଲି ଆଉ ଘର ଫର ପୋଛିନି ଗଲେ ପୋଛା ହବ ଆଉ।
ହଁ।
ମୋ ଆଣ୍ଠୁ ବିନ୍ଧିଲା ଯେ ଆଉ ମୁଁ ଏପଟେ ସେପଟ ହେଇପାରି ଖାଲି ଘର ଖରିକି ଦେଇକି ଆସିଲି ଉପରକୁ ଝିଅ ଖାଇବାକୁ ଦେଲୁ ତଳେ ଗଲି ଅପା ଦୁପ ଦେଲେ ତଳକୁ ଗଲି ବୋଉଙ୍କୁ ଚାହା ଦେଇକି ବାସନ ବାସନ ପଡିଥିଲା ମାଜି ମୁଜାକି ରୁଟି କରିକି ଆଇଲି ଉପରକୁ। କାଲି ଘର ସକାଳେ ପୋଛିବି ନହଲେ ନାଇଁ ଗଲେ ପୋଛାହବ ଆଉ
ହଁ ଆଜି କରିବ ନହେଲେ କାଲି ସକାଳୁ ଆଉ।
ହଁ ଆଉ କଣ ମୁଁ ବସିଲା ବେଳକୁ ଠିଆ ପୋଛାରେ ପୋଛିଲା ବେଳକୁ ସେ କଣ କଣ ରହିବ ଅପା ତା କହିବେ। ସିଏ ଟିକେ ଭଲ ଲାଗିବନି ତାଙ୍କୁ ସେ ବସିକି ପୋଛି ଆଣିବୁ ଧୂଳି ଫୂଳି ଆସିବ ହେରି। ଠିଆ ହେଇକି‌ ପୋଛିଲେ କହିବେ ଧୂଳି ଉରା ଏଠି ରହିଛି ସେଠି ରହିଛି ସେ ପୁଣି ପୋଛିବେ। ମୁଁ ସେଇଥିପାଇଁ ସେ କାଇଁ ପୋଛିବେ ମୁଁ ବସିକି ସେଇଥିପାଇଁ ପୋଛି ନେଇ ଆସେ।
ପୋଛା ରେ ପୋଛୁ ନ କି?
ସେ ଜମା ଠିଆ ଯୋଉ ପୋଛାରେ ପୋଛିଲେ ଅପା ଙ୍କୁ ଜମା ଭଲ ଲାଗିବନି। ନା ସେ ତୁ ପୋଛିକି ଆସିଥିବୁ ସେ ପୁଣି ଥରେ ପୋଛି ସିଏ ଧୂଳିଥିବ କୋଉ କଣରେ କଣ କଣ ଲାଗିଥିବ। ପୁଣି ପୋଛିବେ ମୁଁ ସେଇଥିପାଇଁ ବସିକି ପୋଛିନେଇ ଆସେ। ସିଏ ତଳ ପୋଛନ୍ତି ମୁଁ ଓପର ପୋଛେ‌। ସିଏ ଯଦି ତଳେ ପୋଛିବେ ମୁଁ ଓପର ପୋଛିଦେବି ମୁଁ ଯଦି ଓପର ପୋଛିବି ସେ ତଳ ପୋଛି ଦିଅନ୍ତି।
ସାଙ୍ଗ ହେଇକି କରିଦଉଛ ଆଉ ଶୀଘ୍ର ସରିଯାଉଥିବ ଆଉ।
ନା ମ ଶୀଘ୍ର ସରିଗଲେ ଶୀଘ୍ର କୋଉ ଶୋଇ ହଉଛି ହଉଛି ବାରଟା।
ଏଇ
ବାରଟା ଏପଟକୁ ହଉନି ମ ଶୋଇବା। ଆ ଶୋ ପୁଣି ସକାଳ ସାଢ଼େ ଚାରିଟା ରେ ଉଠୁଛି।
ହୁଁ।
ଉଁ ସବୁ କାମ ସରଲା ବେଳକୁ ତ ଅପା ବୋଉ ଥାନ୍ତି ଆଉ। ହୁଁ
ଆଉ ପୁଅ ଦିଜଣ ଖାଇ ପିଇ ସାଇଲେଣି ନା ଖାଇନାହାନ୍ତି।
ପୁଅ ଦିଜଣ ଖାଇନାହାନ୍ତି ପଢୁଥିଲେ ପା ବଡଝିଅ ବଡପୁଅ ଆଉ ସାନପୁଅ ପଢୁଥିଲେ। ଖାଇ ନଥିଲା ଖାଇକି ଶୋଇପଇଲା ଏତୋ ନ ହେଲାଣି ପଢା ସରିବଣି ତ ଅଛି। ତୋର ରୋଷେଇ ସରିଲଣି?
ହଁ ରୋଷେଇ ବୋଉ କରୁଚନ୍ତି ମୁଁ ଉପରେ ଅଛି। ଗରମ ହୋଉଚି ଇଚ୍ଛା ହୋଉନି ତା ଭିତରେ ପଶିକି କରିବା ପାଇଁ।
ଗରମ ହେଲେ ତ ଇଛା ଆ ସଖାଳେ କେତେ ଜୋରେ ଗରମ ହେଲା କହିଲ।
ଆଉ ଭାଇ ଏଇନା ଗଛ ହଲୁନି ଆଉ ତମେ କଣ କରିବ।
ନା ପା ହାତ ଟିକେ ଥଣ୍ଡା ଲାଗୁଚି ପବନ ନଦୋଉ ପଛେ ଥଣ୍ଡା ଲାଗୁନି ନା? ଆଉ ତଳେ ମାଆ-ଆ-ଆମ ରୋଷେଇ ଘରେ ପା ପଶିହବନି।
କୋଉ ରୋଷେଇ ଘରେ ପଶିହୋଉନି ଏଇ ଦିନେ ରୋଷେଇ କରିବା ଭାରି ବିରକ୍ତି।
ଭାଇ ସେ ସବୁ ଭାଇ ସବୁବେଳେ ବସିଲେ କହିବେ ଶୁଣ ଭାଇ ସବୁବେଳେ କହିବେ କହିବେ ଖରାଦିନ ସେ ପଖାଳ ଖଇଦେ।
ହଁ ସିଏ ଭଲ।
ସିଏ ପଖାଳ ଖାଇଦବ ଆଉ ସେଇ ସାନଭାଇ ଖାଇବନି ପା।
ସନ ଭାଇ ଖାଇବେନି।
ଯେ ସାନଭାଇ ବି ଆସିଥିଲେ ସେଦିନ ଆର ଯୋଉ ଲ-ଶୁକ୍ରବାର ଦିନ। ମୁଁ ରୁଟି କରିନଥିଲି ମ ସେ କହିଲେ ମୋର ରୁଟି କରନା ଆସ-ଅଛି ମିଟିଂ ଅଛି ମୋର ଖାଇ ଖୁଆକି ଆସିବି ସିଆଡେ। ଖାଇକି ଆସିଲାନି ଘରକୁ ଆଇଲା ଦେ ଖାଇବାକୁ ଦେ ମତେ ଖାଇବାକୁ ଦେମ କରିନେଇ ତ ସିଏ ଚିଡିଲା ମୁଁ କଣ କରୁଚି ଏ ଘରଟା ଚିଡିଲା। କଣ କରୁଚି ଯେ ତାପରେ ପୁଣି ଗଲେ ଆସିକି ହେଲାଣି ସାଢେ ଏଗାରଟା ବାରଟା ସବୁ ଶୋଇ ସାରିଲିଣି। ଗଲେ ଫୁଣି ରୁଟି କରିକି ଆଣିଲେ ଖାଇଲେ ରୁଟି ଫୁଣି କେମିତି ଆଣିଚନ୍ତି ଚିକେନ ତରକାରୀ ଆଣିଚନ୍ତି, ପନିର ଆଣିଚନ୍ତି ସେଇ ଗୋଟିଏ ଜରିରେ ସବୁ ମିଶେଇ ଦେଇଛ୍ ବୁଝି ହେଲା? ଅପା କୋହୁଚନ୍ତି ପନିରଟା ଅଲଗା ଆଣିଚି ଚିକେନଟା ଅଲଗା ଆଣିଚି। ଅପା କଣ କଲେ ଯାଇକି ସବୁ ମିଶେଇକି ଆଣୁଚନ୍ତି କୋହୁଚନ୍ତି ଅଲଗା ମୁଁ କହିଲି ସିଏ-ସିଏ ଏମତି କୋହୁଚନ୍ତି ତାଙ୍କର ସେମତି ଖାଆନ୍ତୁ ଦେଇଦେଲେ ସିଏ ଆଳୁଟାକୁ ଖାଇ ନେଲ ଝିଅ
ଉଁ ହୁଁ ହୁଁ ହୁଁ ହୁଁ।
ତ କଣ କରିବି ନା ଲଗେଇଖିଆ ଆସିକି ସାଢେ ଏଗାରଟା ବାରଟା ହେଲାଣି ତମେ ଯଦି ମୁଁ ତାଙ୍କୁ ଫୋନ କରିକି ପଚାରିଲି ତମେ କହିଲନି କି ନା ମୁଁ ଖାଇବି ବୋଲି ମୋର କରିଦେଇଥାନ୍ତି। ସେ ପନିର ଦେଇଦେଲେ ପଛରେ କହିଲେ ଆଇଷଁ ହେଇଥିଲା। ଆଉ କିଛି କହିଲେନି ନିଜେ ତ ଆଣିଚନ୍ତି ଆଉ ସେମତି ଆଉ କହିବେ କଣ ମତେ।
ଓହୋ ଜି-ଖାଇବା ପିଇବାକୁ ଦବ ନା କଣ?
ନାଁ
ମୁଁ କହିଲି ଖାଇବାକୁ ପିଇବାକୁ ଦେଇ କଣ ଦବ ନା କଣ?
ହଁ ହଁ ଯିବା। ହଁ ହଁ ହଁ ଯିବା ରଖରଖ ଆଁ।